ହାଲୋ। କଣ କରୁଥିଲ? କିଛି ନାହିଁ ବସିଥିଲି। କଣ?
ବାହାରେ ଟିକେ ଚଲା ଚାଲିଚି ଆଉ।
ଓହୋ। ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ହଁ। ତମର?
ହଁ ଭଲ ଅଛି। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ହଁ। ଆଉ ରଜ କୁଆଡ଼େ ଯାଇଥିଲେ?
କଣ?
ରଜ ପାଇଁ କୁଆଡେ ଯାଇଥିଲେ ନା ଘରେ ହିଁ?
ନାଇଁ ମୁଁ ହଷ୍ଟେଲରେ ରହୁଚି ତ ସେଥିପାଇଁ କୁଆଡେ ବି ଯାଇନାହିଁ। ଆପଣ?
ଅଁ ହଁ। ନାଇଁ ମୁଁ ଯାଇଥିଲି ଘରୁକୁ ଦି ଦିନ ପୁଣି ଆସିଲି ଏଇଠି ଆମର ହୁଏ ରଜ ପାଳନ କରାହୁଏ ଦୋଳି ଫୋଳି ହୁଏ ପ୍ରତି ଇତାସ ବି ହୁଏ। ଖାଇବା ପିଇବା ପିଠା ପଣା ହୁଏ ଉଁ ସିନେମା ପଡ଼ିଥିଲା ଏ ଏ ସବୁ ହେଇଥିଲା ଏଇଠି ଏଇଠି ଦି ଦିନ ଘରେ ଦି ଦିନ ପାଳିଲୁ ଘରେ ଉ ଶାଶୁ ଶଶୁର ସମସ୍ତେ ଥିଲେ ପିଠା ପଣା ସବୁ ବନା ହେଲା ଖାଇବା ପିଇବା ହେଲା ଟିକେ ବୁଲାବୁଲି କଲୁ ଡ୍ରେସ୍ କିଣା କିଣି ଏମିତି ସବୁ କଲୁ ଆଉ।
ଓହୋ କଣ କଣ ସବୁ ପିଠା ହେଇଥିଲା ଘରେ?
ପିଠା ଏ ତ ପୋଡ଼ପିଠା ତ ସବୁଠୁ ଇମ୍ପୋର୍ଟାଣ୍ଟ୍ ପୋଡ଼ପିଠା ହେଇଥିଲା ଆଉ ହେଇଥିଲା ଆମର ଅ ଅଁ ଏଇ ଯୋଉ କାକରା ହେଇଥିଲା ମଣ୍ଡା ହେଇଥିଲା। କ୍ଷୀରି ହେଇଥିଲା ସବୁ ଖାଇ ପିଇକି ଆସିଲୁ ଆଉ।
ଭଲ ରଜରେ କେତେ ମଜା ନାଁ?
ହଁ ଆଉ ଆପଣଙ୍କର?
ଆମର କିଛି ନାହିଁ ଆମ ହଷ୍ଟେଲ୍ ରେ ଯୋଉ ଗ୍ରାଇଣ୍ଡର୍ ଟା ବି ରଖିଛୁ ନିଜେ ରୋଷେଇ କରି ଖାଉଛୁ ନାଁ। ଓହୋ ହଷ୍ଟେଲ୍ ଯୋଉ ଗ୍ରାଇଣ୍ଡର୍ ଟା ବି ରଖିଚି ସେ ଗ୍ରାଇଣ୍ଡର୍ ଟା ହିଁ ସେଇ ଦିନ ଭାଙ୍ଗିଗଲା।
ଏହେ।
ତ ସେଥିପାଇଁ ଆଉ କିଛି ବି କରିପାରିଲୁନି। ଆଉ ଘର ବହୁତ ଦୂର ହବ ନାଁ ତ ସେଥିପାଇଁ ଆଉ ଘରୁ ବି କିଛି ପଠେଇ ପାରିଲାନି କି କେହି ଆସିପାରିଲେନି।
ହଁ ହଁ। ଆଉ ଡ୍ରେସ୍ ଫ୍ରେସ୍ କିଣି ମାମୁଁ ଘରୁ ଆସିଥିଲା ନାଁ କିଣିଥିଲେ ନିଜେ?
ଡ୍ରେସ୍ ପୂର୍ବରୁ କିଣିଥିଲୁ ରାଜ ତ ଟିକେ ଏଗ୍ଜାମ ନୁ ଏ ଯାଉଚୁ ଯାଉଚେ ଏଗ୍ଜାମ ଅଛି ନା ସେଥିପାଇଁ ଆଉ ଘରୁ ଗଲୁନୁ କି ରଜ ବି ଆଉ ସେଲିବ୍ରେଟ୍ କରିନୁ କି ଡ୍ରେସ୍ ବି କିଣିନୁ।
ଆଉ ଅହ ହ ଅହ ହଁ ମୁଁ ତ ଆମର ଡ୍ରେସ୍ ମୋ ଭାଇ ଭାଉ ଜ ପ ଠିଅଟେ ଅଛି ଛୋଟ ଝିଅଟେ ଆଉ ତା ପାଇଁ ବି ତା ମାମୁଁ ଘରୁ ଡ୍ରେସ୍ ହେଇଥିଲା ମୁଁ ଡ୍ରେସ୍ କିଣିଥିଲି ତା ଜେଜେମା କିଣିଥିଲେ। ତା ବଡ଼ ଆ ପା ବଡ଼ ମା କିଣିଥିଲେ ଏମିତି ହେଇକି ତାର ଦୁନିଆ ଡ୍ରେସ୍ ହେଇଥିଲା ସକାଳେ ହଳେ ଦେସ୍ ସନ୍ଧ୍ୟାରେ ହଳେ କରିକି ପିନ୍ଧି ସେ ଟିକେ ଖୁସି ହୋଉଥୁଲା ତ ତାକୁ ଟିକେ ରେ ପୁରା ଟିପି ଟିପି କରିକି ସଜେଇ ଅଳ ତା ଲଗେଇ ଏମତି କରିକି ତାର ଏବେ ଛୁ ଆମେ ଛୁଆ ହେଇଗଲା ପରେ ଛୁଆର ରଜ ପାଳିବା କଥା ଆଉ ଆମମାନଙ୍କର ତ ଏତେ ନାହିଁ।
ଶୁଣିଛି ତ ମୁଁ
ତା ପାଇଁ ଯାହା ରୋଜ ଇଁ ରଜ ଇ କରିବାଲାଗି କାଲି ଟିକେ ମୁଁ ବନେଇ ଇ ଏ ଯୋଉ ଇଟିଲି କୁର ଦେଇ ଇଟିଲି ହୁଏ। କିରୁ କୁର ଦେଇ ଇଟଲି ହେଇକିଉ ଲି ବନେଇଥିଲି ଆଉ। ଅ ଉଁ ଅ ଗୁଗୁନି ଟିକେ ବନେଇଥିଲି ସିଏ ଭାରି ଭଲ ପାଏ ତ ଝିଅ ମୋର।
ଓ ଝିଅ କେ
ଝିଅ ମୋର ଦି ବର୍ଷ ଅଢ଼େଇ ବର୍ଷ ହେଇଛି। ହାଲୋ। ହୁଁ ହାଲୋ‌। ଆଉ